ହାଲୋ।
ହଁ।
କଣ କରୁଚୁ?
ଶୋଇଚି।
କୋଉଠି ଶୋଇଚ?
ଏଇ ଘରେ।
ବାହାରେ ଶୋଇଚୁ।
ହୁଁ।
ଘରେ ଜାଗା ନାହିଁ?
ଘରେ ଗରମ ହୋଉଚି ଆଉ।
ନାଇଁଁ କି?
ଘରେ ମୁଁ ଅଛି ଗରମ ହଉଚି ବୋଲି ବାହାରକୁ ଆଇଚି ଆଉ।
ହୁଁ।
ଆଉ ତୁ କଣ କରୁଚୁ?
ମୁଁ ବସିଚି ଏଇ ଚିୟାର ରେ ଆଉ।
ହୁଁ ଖାଇସାଇଲୁଣୁ?
ନା ଖାଇନି ବୋଉ ରୁଟି କରୁଚି ଖାଇମି ଆଉ। ତୁ?
ନା ମୁଁ ମୁଁ ଖାଇନି ଖାଇମି। ଆମର ଏଇରା ବେଶୀ ଚାଲିଚି ଆଉ।
ତମର କଣ ରୋଷେଇ ହଉଚି?
ଆମର ରୋଷେଇ ଚାଲଚି ଆଉ। ରୁଟି ସନ୍ତୁଳା ହବ ବୋଧେ କ୍ଷୀର ଅଛି।
କଣ ଗାଈ ଅଛି?
ଜାନ୍ ହଁ ଜାନୁକି।
ନା ଜାନି। ହଁ ଆଉ
ତମର କଣ ସବୁ ଆଇଟମ୍ ହବ?
ଆମର ବି ସେଇ ରୁଟି ଆଉ କଣ ହବ ମୁଁ ଜାଣିନି।
ଓହୋ। ଆଉ କଲେଜ କଉଦିନ ଯିବୁ?
ଜିମି ରବିବାର କୁ।
ରବବାର
ତମର କଲେଜରେ ପ୍ଲସ୍ ଟୁ ସାଠିପିକେଟ୍ ଦେଲେଣି?
କେତେ ମାର୍କ ଅଛି ପ୍ଲସ୍ ଟୁ ରେ?
ଅଛି ଆଉ କମ୍ ଅଛି ଆଉ।
କେତେ ଅଛି?
ଆଛି ଚାରିଶହ ବୟାଳିଶ।
କେତେ ପରସେଣ୍ଟ କେତେ?
ସେଭେଣ୍ଟି
ହୁଁ?
ସେଭେଣ୍ଟି ସିକ୍ସ।
ହୁଁ ହୁଁ। ଚାରିଶ ବୟାଳିଶ ସେଭେଣ୍ଟି ଟୁ।
ସେଭେଣ୍ଟି ସିକ୍ସ।
ହୁଁ। ତୋ ପେଣ୍ଡୁଳି।
ଜାଣି ତୁ ଆଉ।
ହୁଁ।
ତୋର ଏଇଟା କଣ ଫାର୍ଷ୍ଟ ଇଅର ନା ସେକେଣ୍ଡ ଇଅର ନା ଥାର୍ଡ ଇଅର ନା ଲାଷ୍ଟ ଇଅର ନା କଣ?
ଲାଷ୍ଟ ଇଅର।
ଅ ହ। ଏଇଟା ସରିଗଲେ କଣ ଚାକିରି ପାଇବ ନା।
କିଏ ଜାଣ ଦେଖାଯାଉ। ତୁ ଫୋନ୍ କର।
କ ଆ। ଆ ପରେ।
ହୁଁ। ହୁଁ।
ଆ ପରେ ଇଏ କରିବୁ ମୁଁ ଆଉ। ଯଉ। ଆମର ଇଞ୍ଜିନିୟରିଂ ବିଟେକ୍।
ଆଉ ତୁ ଗାଁ କୁ ଯାଇଚୁନା ବୁଲି ଯିବା ପାଇଁ।
ନା ଯାଇ। ଯାଆ ବୁଲିବା ଆଉ। ଯିମି ଏ ରଥ ରଥ ବେଳକୁ ଯିମି।
ହୁଁ ହୁଁ
ନାଁ।
ରହୁଚି କୋଉଠି ଭା
ମାମୁଁ ଘରେ।
ହୁଁ ହୁଁ। ମାମୁଁ ଘରେ କ ମାମୁଁ ଘରେ କଣ କି।
ମାମୁଁ ଘରେ ଏ ଗୋଟେ ଖୁସି ଆଉ।
ହୁଁ ହୁଁ ହୁଁ। ହଁ ମାମୁଁ। ମାମୁଁ ଘରେ କିଏ କିଏ ରହନ୍ତି?
ମାମୁଁ ଘରେ ସବୁ ଅଜା। ଅଛନ୍ତି ଆଈ ଅଛି ମାମୁଁ ମାଇଁ। ଆଉ ତୁ ଅ ଅ ଝିଅ। ଆଉ। ଆଉ ସବୁ ଭଉଣି ହେରିକା। ବଡ଼ ଆଈ ସାନ ଆଈ।
ବଡ ବା ନା ପଢୁନି ଏମ
ଲେଖିଦେଲେ।
ଟିକେ ମୁଣ୍ଡ ବିନ୍ଧୁଛି।
କଣ ଲେଖିଥିଲୁ?
ମୁଣ୍ଡ ଟିକେ ବିନ୍ଧୁଛି।
କଣ କଇଁଚି?
ମୁଁ କହିଲି ମୁଣ୍ଡ ବିନ୍ଧୁଛି।
ହଁ ମୁଣ୍ଡ ବିନ୍ଧୁଛି କଣ ପାଇଁ?
କଣ ପାଇଁ କେଜାଣି।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଭାତ ସନ୍ତୁଳା
ହୁଁ
ଭାତ, ସନ୍ତୁଳା, ପୋଟଳ ଆଳୁ ଭଜା।
ହଁ ହଁ
ତୁ?
ମୁଁ ଖାଇଥିଲି ଆଜି ମଙ୍ଗଳବାର ଆଇଁଷ କୁ ମୁ ଖାଉନି ଛାଡି ଦେଇଛି। ଆଉ ଭାତ ଖାଇଥିଲି ପନିର ତରକାରୀ ହେଇଥିଲା। ଆଉ ଡାଲି ଭଜା।
ତୁ ପନିର ତରକାରୀ ଖାଇଥିଲୁ।
ହଁ।
ଓହୋ ପନିର କଣ ଘଡୁ କାଟୁଛ ନା ଗାଈ ଗାଈ
ନା ଆମର ନା ଆମର ଗାଈ ଅଛି ଗାଈ କ୍ଷୀର ଦଉଛି।
ହୁଁ।
ଆମ ଗାଈ ଅଛି ଗାଈ କ୍ଷୀର ଦଉନି ଆଉ।
ମିଲ୍କ ଅପା।
ଗାଈ ଥିଲା ଚାରିଟା। ଏବେ ଏ ଦି ତିନିଟା ବିକା ହେଇଯାଇଛି ଆଉ ଗୋଟେ ଅଛି ଆଉ।
ହୁଁ ଏତେଟା ଗାଈ କିଏ କରୁଛି।
ଇଏ ସବୁ ବୋଉ କରୁଛି କିଏ କରିବ।
ଓହୋ।